ହଁ କଣ କରୁଚ?
ଏଇ ଶୋଇକି ଉଠିକି ଟିକେ ବସିକି ଫୋନ ଦେଖୁଥିଲି ଆଉ ତମେ?
ମୁଁ ସେ ଟିକେ ଭଲି ଆଉ।
ଆଚ୍ଛା ଆଉ ସବୁ ଭଲ ତ?
ହଁ ସ ତମର
ହଁ ମୋର ବି ସବୁ।
ତମେକୁ କଣ ରୋଷେଇ କରି ଆସେ?
ମତେ ସେମିତି କିଛି ରୋଷେଇ କରି ଆସେନି ହେଲେ ଏମିତି ଏଇ ଯୋଉ ଖାଇବା ନନଭେଜ ଅଳ୍ପ କିଛି ଜଣା ଅଛି ଦେଖି ଦେଖ ମୁଁ କିକି ଜାଣିଛି ଆଉ ଚି ଜିନିଷ ବନେଇଛୁ ଚିଲି ମସରୁମ ହଉ। ଚିଲି ପନିର ଏ ସବୁ ଅଳ୍ପ କିଛି ଜାଣିଛି ଚିଲି ଚିକେନ ଏସବୁ ଜାଣିଛି ଆଉ ତମକୁ? ତମକୁ କଣ କଣ ଜଣା ଅଛି?
ବିରିୟାନୀ ମତେ ସବୁ ରୋଷେଇ ଆସେ କିନ୍ତୁ ମୋତେ ବିରିୟାନୀ ଟା ଭଲସେ ଜଣା।
ଆଛା। ତମେ କେବେ ବେ
ଓ ହଁ କହିବେ କି? ପଣସ
ହଁ ମତେ ଟିକେ କହିଲେ ମତେ ଜଣା ନାହିଁ।
ଆ
ପା।
ଦୋକାନୀ କୁ କହିଲେ ଟିକେ ଚିକେନ ବଡ ବଡ ପିସ୍ ବୋନ୍ ପିସ୍ ବୋନଲେସ୍ ପିସ୍ ସେମତି ତମକୁ ଯେମିତିକା ପସନ୍ଦ ସେମିତି କି ଚିକେନ ଆଣିବ ତାକୁ ଧୋଇବ ଭଲସେ କ୍ଲିନ କରିବ। ସଫା କରିବ ତାକୁ ପାଣିରେ ଧୋଇକି ତାପରେ ତାକୁ ସେଥିରେ ଦହି ଦହି ଆଡ୍ କରିବ। ତାପରେ ଅଦା ରସୁଣ ର ବଟା ମସଲା ତାପରେ ଧନିଆ ଗୁଣ୍ଡ ଚିକେନ ଗୁଣ୍ଡ ଯୋଉ ଚିକେନ ର ଯୋଉ ମସଲା ଆସୁଚି ଚିକେନ ପାଉଡର ତାଉ ହଉଛି ଜିରା ଗୁଣ୍ଡ ଲଙ୍କା ଗୁଣ୍ଡ ଆଉ ଯେ ତମକୁ ଯଦି ଅ ମାନେ ଟିକେ ଭଲ ଦେଖା ଯିବାର ଅଛି ଟିକେ ଫୁଡ କଲର ଆଡ କରିପାରିବ। ତାପରେ ଚିକେ ଯୋଉ ବିରିୟାନୀ ମସଲା ଆଉ ଯଦି ଏସେନ୍ସ ବି ଯଦି ଦବ ଦବ ତାପରେ ପୋଦିନା ପତ୍ର ଲେମ୍ବୁ ବି ଚିପୁଡିବ। ଆଉ ଲୁଣ ହଳଦୀ ଗୁଣ୍ଡ ଏସବୁକୁ ପକେଇକି ତାକୁ ମ୍ୟାରିନେଟ କରିକି ତ ଘୋଡେଇକି ନିହାତି ଅତି କମ ରେ ଦୁଇରୁୁ ତିନି ଘଣ୍ଟା ରଖିଦବ ଫ୍ରିଜରରେ ରଖିଲେ ଆହୁରି ବହୁତ ଭଲ। ଯଦି ଫ୍ରିଜ ରେ ନ ରଖିପାରୁଛ ତାହେଲେ ବାହାରେ ରଖିଲେ ବି ଚଳିବ ଦୁଇରୁ ତିନି ଘଣ୍ଟା ମିନିମମ ରଖିବ ରା ଗୋଟେ ରାତି ପୂର୍ବରୁ ବି ରଖିଲେ ବହୁତ ଭଲ। ମାନେ ଆଜି ତର ଆମ କରିବାର ଅଛି କାଲିର ମାନେ ପୂର୍ବ ଦିନ ରାତିରୁ ରଖିଦେଲେ ବି ଗୋଳେଇକି ବହୁତ ଭଲ। ତାପରେ ଦି ତିନି ଘଣ୍ଟା ଗଲା ପରେ ତାପରେ ଏ ତେଲ ପକେଇବ ଟିକେ କଡ଼େଇରେ ଟିକେ ଅଧିକ କରିକି ତେଲ ଦବ ସେଥିରେ ପିଆଜ ପତଳା ପତଳା କରିକି କା ବ ପୁରା ସରୁ ସରୁ କରି ପତଳା କରିକି ତାକୁ ଯୋଉ ପୁରା ଡିପ୍ ଫ୍ରାଏ କରିବ। ପୁରା ପିଆଜ ପୁରା ନାଲି ନାଲି ହେଇଯିବ ପୁରା ତାର ଗୋଟେ ବାସ୍ନା ପଳେଇ ଆସିବ ଗୋଟେ। ତ ବିରିସ୍ତା ବିରିସ୍ତା ପାଇଁକା ସେଇଟା କାଟିକି ରଖିବ ତ କିଛି ସେ ମ ଯେତିକି ଆମେ ମାରିନେଟ କରି ରଖିଥିଲେ ଯେତିକି ବି ଚିକେନ ସେ ପିଆଜ କିଛି ପକେଇକି ସେଥିରେ ଗୋଳେଇବା। ଆଉ କିଛି ରଖିଥିବା ଅଲଗା କାମରେ ଆଗକୁ ଲାଗିବ। ତାପରେ ଆଉ ଦଶ ମିନିଟ୍ ସେ ପିଆଜ ପୋଳେଇଲା ପରେ ଦଶ ମିନିଟ୍ ଛାଡିକି କଡେଇରେ ତେଲ ଦେଇକି ଚିକେନ ର ଯାହା ବି ମ୍ୟାରିନେସନ କରି ରଖିଥିବା ତାକୁ ପକେଇଦବା। ପକେଇକି ଘୋଡେଇ ଦବା ସେ ଆପେ ଆପେ ସିଝ୍ ଝିବ ସିଝିବ ପାଞ୍ଚ ଦଶ ମିନିଟରେ ଥରେ ଆମେ ଯାଇକି ତାକୁ ଟିକେ ଏମିତି ଗୋଳଉଥିବା ନ ଲାଗିଯିବ ତଳୁ ତାପରେ ନିହାତି ଦେଖିବ ଏଇଟି ପରସେଣ୍ଟ କୁକ୍ ହେଇଗଲା ପରେ ଚିକେନ ତାକୁ ବନ୍ଦ କରିଦବ ଗ୍ୟାସ୍ ଫ୍ଲେମ ବନ୍ଦ କରିଦବ। କେନ୍ଦ୍ର ପସଟା ସେତିକି ତାପରେ ବିରିୟାନୀ ଚାଉଳ ଯୋଉଟା ଆସୁଛି ମାର୍କେଟ ରେ ତାକୁ ଆଣିକି ଭଲ ଭାବରେ ସଫା କରିକି ପାଣିରେ ତାକୁ ଧୋଇବ ଧୋଇଲା ପରେ ପାଣି ପରେ ତାକୁ ବତୁରେଇବ। ସତୁୁରଇକି ରଖିବ କିଛି ସମୟ କିଛି ସମୟ ରଖିଲା ପରେ ନିହାତି ପନ୍ଦର କୋଡିଏ ମିନିଟ ରଖିବ। ତାପରେ ଗୋଟେ ଡିସ୍ କି ଗୋଟେ ହାଣ୍ଡି ବସେଇବ ସ । ପାଣିରେ ଯେତିକି ଗୋଟା ମସଲା ଆମର ରହିଲା ଜିରା ହେଲା ଆ ଅଳେଇଚ ହେଲା ଡାଲଚିନି ହେଲା ଆଉ ଗୁଜୁରାତି ଏସବୁ କୁ ପକେଇବ ଲେମ୍ବୁ ପକେଇବ ଟିକ ତେଲ ପକେଇବ ଲୁଣ ପକେଇବ। ପୋଦିନ। ପତ୍ର ପକେଇବ ଧଣିଆ ପତ୍ର ପକେଇକି ତାକୁ ଫୁଟେଇବା ପାଣିକୁ ତେଲ, ଲେମ୍ବୁ ଏଇଥିପାଇଁ କୁହେ ଯେ ଯୋଉ ଚାଉଳ ଟା ଭାତ ହବ ସେଟା ଲାଗିବନି ଗୋଟା ଗୋଟା ହେଇକି ରହିବ, ଫୁଟିଗଲା ପରେ ଚାଉଳ ଟାକୁ ଆମେ ଚାଉଳ ଟାକୁ ପକେଇଦବା। ଚାଉଳ ପକେଇ କି ତାକୁ ମଝିରେ ମଝିରେ ଯାଇ ଯେଗି ହାତରେ ଟିକେ ଗୋଳଉଥିବ ଯୋଉ ଛଙ୍କାରେ ତାକି ସେଟା ଲା ଲାଗିବନି କି ମାନେ ବେଶୀ ଚିପଚିପା ହବନି। ତାପରେ ହାଁ ଦେଖିବ ଯେତେବେଳେ ଚାଉଳ ସେଭେଣ୍ଟି ପରସେଣ୍ଟ କୁକ୍ ହେଇଯିବ
ହଁ
ତାକୁ ଶଙ୍କାରେ ଛାଣିବା ତାକୁ ପେଜ ଗାଳିଲା ଭଳିଆ ଗାଳିବା ନି। ଶଙ୍କ। ରେ ଛାଣିବା ଛାଣିକି ତାକୁ ଗୋଟେ ଥାଇ ରେ କି ଗୋଟେ ପପାତରେ ଚାଉଳକୁ ଭାତୁଇବ ତା ଫ୍ୟାନ୍‌ତଳେ ରଖିବା ତାହେଲେ ଟିକେ କମିିଯିବ ଟିକେ ହାଲକା ହାଲ୍କା ଓଦା ଥିବ। କଣ କରିବା ନା ଆଉ ସେଇ ଯୋଉ ହାଣ୍ଡି ହଉ କି ଯୋଉ ହାଣ୍ଡିରେ ଆମେ ବନେଇଥିଲେ ବିରିୟାନୀ ସେଇ ହାଣ୍ଡିକୁୁ ମାନେ ସଫା କରିକି ସେଇଥିରେ ଲେୟରିଙ୍ଗ କରିବା ଲେୟାରଙ୍ଗ କେମିତି କରିବା ନା ତ ତଳେ ଟିକେ ସେ ଯୋଉ ଚାଉଳ ପାଇଁ ଆମେ ଯୋଉଟା ଭାତ ହେଇଥିଲା ସେ ପାଣି ଟିକେ ଦେଇଦବା। ଦେଇକି ଚିକେନ ରଖିବା ଫାଷ୍ଟ ଗୋଟେ ଲେୟାରରେ। ଆମେ କଷା କରଥିଲେ ଚିକେନ ରଖିବା ତାପରେ ଗୋଟେ ଲେୟର ରେ ପୁଣି ଭାତ ଦବା। ଭାତ ଦେଇକି ତା ଉପରେ ଟିକେ ବିରିୟାନୀ ମସଲା ପକେଇବା। ତାପରେ ହଉଛି ଟିକେ ଏସନ୍ସ ପକେଇବା ଆଉ ଟିକେ ପୋଦିନା ପତ୍ର ଆଉ ଯୋଉ ପିଆଜ ଆମେ ରଖିଥିଲେ ଛାଣିକି ଭାଜିକି ସେଇଥିରୁ ଟିକେ ଦବା ପୁଣି ଆଉ କିଛି ଚିକେନ ରଖିଥିବା ଆଉ ଗୋଟେ ଲେୟାର ଦବା ତା ଉପରେ ପୁଣି ଆଉ ଥରେ ଭାତ ଦେଇବା ଯଦି ଆଣଙ୍କର ତିନିଟା ଲେୟର ହଉଛି ତିନିଟା କରିବା ନା, ତ ଦିଟା ହେଲେ ବି ଚଳିବ। ତାପରେ ଲାଷ୍ଟ ଲେୟାରରେ ବି ସେମିତି ଚିକେନ ବିରିୟାନୀ ମସଲା ଟିକେ ପକେଇବେ। ତାପରେ ଟିକେ ଏସେନ୍ସ‌ ଦେବେ ଯଦି ଫୁଡ଼ କଲର ଆଡ କରିବାର ଅଛି ଆଡ୍‌ କରିବେ କରିକି ଗୋଟେ ତାୱ। କୁ ପ୍ରିହିଟ୍ କରିଦେଇଥି ତା ମାନେ ଟିକେ ଦଶ ମିନିଟ ଆଗରୁ ତାକୁ ଟିକେ ଗରମ କରି ରଖିବା। ତାୱକୁ ତା ଉପ
ହଁ
ପରେ ସେଇ ଯୋଉ ହାଣ୍ଡି ଟାକୁ କି ଡିସ୍ ଆମେ ଯାହାବି ତାକୁ ପୁରା ଭଲସେ କଭର କରିକି ଯଦି ଆଲୁମିନିୟମ ଫୋଏଲ ଏଟା ତ ଭଲ କଥା ଯଦି ଆଲୁମିନିୟ ତାହେଲେ କିଛି ଗୋଟେ ଥାଳି ଯା ସେଯେମ ସେଜେମିତି ଉପରେ କଭର ହେଇକି ରହିବ ତାକୁ ଦଶ ମିନିଟ ହାଇଟ ମାନେ ମେଡିମ୍ ରୁ ହାଇ ରେ ବସିବା ତା ପାଞ୍ଚ ମିନିଟ୍ ଲୋ ଫ୍ଲେମ ରେ ବସେଇବା ସେ ତାବା ଉପରେ ତାପରେ ତାକୁ ବନ୍ଦକରିବା। ତାପରେ ଅଠର ଶହ ପନ୍ଦର ମିନିଟ ଛାଡିଦବା ତେଣୁ ସେଇ ମାନେ ତା ମାନେ ଧାପରେ ଯୋଉ ଗନ ତାବା ଧପରେ ଟିକେ କେ କଣ କରିବା ଆଉ ବିରିୟାନୀ ସହିତ ମେନଲି ଆମର କଚୁମର୍ ଟା ଖାଆନ୍ତି ବିରିୟାନୀ କଚୁ ଦେଇକି ତାକୁ ଗୋଟେ ବନେଇବା ତାମାନେ ତାପରେ ଖାଇବା
ହଁ
ବେନରେ ଲୁଣ ଯଦି ଠିକ୍ ଖାଇ ହେଲା ଆଉ ବହୁତ ଭଲ ଲାଗିବ ଆଉ। ଆପଣଙ୍କୁ କଣ ଭଲ ଲାଗେ ମାନେ ଆପଣଙ୍କ ସେଇ ଚିଲି ଆଇଟମ ସବୁ ଭଲ ଲାଗେ କରିବାକୁ
ହଁ ହଁ
ମତେ ଟିକେ ବୁଝନ୍ତୁ ମୋତେନେକ୍ସଟାଇମ୍ ଏତେଯେ ହେଲେ ଯାଏ ଭଲ।
ଚିଲି ମସରୁମ ଆପଣଙ୍କୁ ଆସିଚି? ହୁଁ
ମୁଁ କରେ ହେଲେ ଭଲ ହୁଏନି ସେମିତି ଆପଣ କୁହନ୍ତୁ
ପ୍ରଥମେ ସବୁ କିଛି ତାମାନେ ଯାହା ଦରକାର ସେଇ ଆଇଟମ ପାଇଁ ସବୁ କିଛି କୁ ଆମେ ରଖିବା ଗୋଟେ ଜାଗାରେ ମାନେ ଏମ୍ ମସରୁମ୍ ତ ବାହା ଆଉ କିଣିକି ମସଲାାବାହାରୁ କିଣିକି ଆଣିଥିବା ଆଉ କ୍ୟାପ୍ସିକମ୍ ବି ଚାଷ ଆଣିଥିବା ଆଉ ଆଣି ମାନେ ଆଣିବା ଆଉ ଟମାଟୋ ଆଣିଥିବା ଏସବୁ ଆଣିକି ରଖିବା ଆଜ୍ଞା ମାନେ ବୁ ମାନେ ଭେଜେଟେ ସବୁ ଜିନିଷ ସବୁ ରଖିବା ଆ ତା ସହିତ ଯାହା ସବୁ ମସଲା ମାନେ ପକେଇବାକୁ ଗରମ୍ ମସଲା ଯ
ଅଦା ରସୁଣ ଅଦା ରସୁଣ ଟା ମତେ ଲାଗେ ମେନ୍ ଚିଲି ଆଇଟମ୍ ରେ
ଧଣି ଗୁଣ୍ଡ ଡ
ହଁ ଅଦା ରସୁଣ ର କଟା ଯେ ଛେଚା ଟା ବି ମେନ୍ ସେ ଚିଲି ଆଇଟମରେ।
ଅ ଅ ହଉ
ନେଟ୍ ସ୍ଲୋ ଅଛି ବୋଧେ ଆପଣଙ୍କର?
ଗୁଣ୍ଡ ଆଉ ଲୁଣ। ଅଦା ରସୁଣ ର ହଁ ହଁ ଅଦା ରସୁଣର ବ ଅଦା ରସୁଣର ବଟା ଏ ସବୁ ମେନ୍ ତାପାଖେ ରଖେ ଫାଷ୍ଟ ଆମେ ଏ ମାନେ
ହୁଁ କଂ ଦେ ଦେବା ଚିଲ୍ଲି ମସରୁମ୍ ଟା
ଅଦା ର
ଏ ମସରୁମ୍ ଟାକୁ କନ୍ ଫ୍ଲୋରରେ ଗୋଲେବା
ଯଦି ମାନେସେ ଚିନି ରସ ଦେଇ କି ବେଶୀ ଭଲ ଟେଷ୍ଟ ଆସେ
ଫୁ ହଁ
ଆଉ ତାାପ ରେ ଥାରଚମେନ୍ ଜିବୁ ଘରେ ଏ ଆମେ ତରକାରୀ
ଆପଣ ଙ୍କ ନେଟ ସ୍ଲୋ ଆଛି ବୋଧେ ଆପଣଙ୍କ ଭଏସ କ୍ଲିୟାର ଆସୁନି ଶୁଭୁନି ଆପଣଙ୍କ କଥା ଠିକ ସେ ହଁ
ଆଉ ହଉ ମାନେ ପ୍ରଥମେ ଆମେ ଘରେ ଯେମିତି
ଆପଣଙ୍କ ଠିକ ସେ ଶୁଭନି ଆପଣଙ୍କ କଥା
ଛାତୁ ତରକାରୀ କଲେ ମଧ୍ୟ ମାନେ ଛାତୁକୁ ଆଗେ କାଟିକି ଟିକେ ହଳଦୀଆଣିୀ ରେ ବୁଡ ରଖିନ୍ତି ସେମିତି
ହ
ମସମ କରେଣ ଫ୍ଲର ରେ ଗଣ ଫ୍ଲୋରେ ତାରେ ଆ ସାଦୁ ରେ ଲୁଣ ହଳଦୀ ଗୁଣ୍ଡ ଲଙ୍କାାଗୁଣ୍ଡ ସେଗଆ ଗୁଣ୍ଡ ମାନେ ଅଦା ରସୁଣ ବଟର ମସଲା ଆଉ ଯୁଆ ଦାରଶୁଣଲ କଣ ମାନେ ଆ କଥିଲା